ଭାଇ କଣ କୋହୁଥିଲେ ଶୁଭିଲା ନେଇଁ ମାନେ କଟିଗଲା କୁହନ୍ତୁ?
ନାଇଁ ସେଇ ମୁଁ ଭାବିଲି ବୋଧେ ମୁଁ କୋହୁଥିଲି ସେଇ ଜଗାଙ୍କ କଥା କୋହୁଥିଲି ଯାହାବି ହୋଉ ଲୋକ ତ ବୋହୁତ କିଛି ଲୋକ ସେଠିକି ଯାହାକି ବୋହୁତ କିଛି ଲୋକ ପାଇଚନ୍ତି। ହରେଇଚନ୍ତି ବୋହୁତ କମ୍ ଲୋକ ନ୍ ମାନେ ଜିରୋ କହିଲେ ଚଳିବ।
ମୁଁ ଗୋଟେ କଥା ପଚାରିବି ଆପଣ ସେଠିକି ଯାଇକି
ହୁଁ ହୁଁ। ସେଠି ମୁଁ ଉଁ ଯାଇକି କିଛି ହରେଇନି। କିନ୍ତୁ ବୋହୁତ କିଛି ପାଇଚି ମୁଁ। ପାଇଚି କଣ ପ୍ରଥମେ ମୋ ପାଇଁ ସେଠି ଗୋଟେ ଜିନିଷ
କାହିଁକିନା କାହିଁକିନା ସିଏ ହେଲେ ନଟିଆ ଠାକୁର ନାଟ ଦେଖିବେ ହେଲା। ସିଏ ମାନେ ସମସ୍ତିକି ହଇରାଣ କରିବେ। ପର ଲାଷ୍ଟରେ ଏ ସମିସ୍ତିଙ୍କୁ ଯେଝା ଯେଝାର ଯା ମନସ୍କାମନା ପୂର୍ଣ୍ଣ କରିବେ। ଲାଷ୍ଟକୁ ପୂର୍ଣ୍ଣ କରିବ, କିନ୍ତୁ ସେ ଆଗେ ସମସ୍ତିଙ୍କୁ ହଇରାଣ କରିବେ। ନଟିଆ ଠାକୁର ସମି ନଟ ଦେଖିବେ। ସେଥିପାଇଁ ତାଙ୍କ ନାଁ ଦିଆଯାଇଚି ନଟିଆ ଠାକୁର। ତ ସେଥିପାଇଁ ତାଙ୍କ କତିରେ ଆ ପଣରଙ୍କର କଣ ଅଭିଯୋଗ ଅଛି। ଆପଣ କଣ ପାଇଚନ୍ତି ସେଠୁ ଟିକେ ସେ ବିଷୟରେ କୁହନ୍ତ।
ଦେଖ ମୁଁ ତ ସର୍ବପ୍ରଥମେ ପ୍ରଭୁଙ୍କ ପାଖକୁ ଗଲେ କିଛି ସ୍ୱାର୍ଥ ରଖିବା ନ ଯିବା ଦରକାର। ମୁଁ ଆଜି ପର୍ଯ୍ୟନ୍ତ ଯେତେ ଧର ବିି ମୁଁ ଯାଇଚି।
ହୁଁ
ଯେତେଥରେ ମୁଁ ଯାଇଛି ମୁଁ ସେଇଠି କିଛି ସ୍ୱାର୍ଥ ରଖିନି। ଠିକ ଅଛି ଦ୍ବିତୀୟ କଥା ହେଲା, ସବୁଠୁ ବଡ଼ ଜିନିଷ ପାଇଛି ମୁଁ ଶାନ୍ତି ସେଠିକି ଗଲା ପରେ ବର୍ଷ ଯାକର କାମ ଅଫିସ୍ କାମ ଘର କାମ ଏସବୁ ଭିତରୁ ବାହାରିଲା ପରେ ସେଠିକି ଶାନ୍ତି ଲାଗେ ତୃତୀୟ କଥା ହେଲା ସେଠି ଜଗା ଦର୍ଶନ କରିସାରିଲା ପରେ ଏମିତି ଲାଗେ କି ସେ ଜାଗାକୁ ଛାଡ଼ିକି ଆସିବିନି ପାଇଛି ତ ମୁଁ ସବୁଠୁ ବଡ଼ ଜିନିଷ ଯେଉଁଟାକି ଶାନ୍ତି। ଜୀବନ ଯାହା ଯାହା ଜୀବନରେ ଶାନ୍ତି ଅଛି ତହେଟା କୋଟିଏ ଟଙ୍କା। ଆଉ ଗୋଟେ ଜିନିଷ ମୁଁ ସବୁଠୁ ବଡ଼ ଜିନିଷ ପାଇଛି ଯେଉଁଟାକି ଆଜ୍ଞା, କୁହନ୍ତୁ। ହ୍ୟାଲୋ,
କହିସାର କହିସାର।
ହୁଁ ତ ସେଠି ସର୍ବପ୍ରଥମେ ମୁଁ ପାଇଲି ମୋ ମାଆଙ୍କ ଦେହ ଖରାପ ହୁଏ। ଜଗାକୁ ମୁଁ କହେନି ଯେ ମୋ ମାଆ ଦେହ ଭଲ କରିଦବ ବୋଲି ବାସ୍ ମୁଁ ଗୋଟେ ଜିନିଷତାକୁ ମାଗେ। ପ୍ରଭୁ,
ଆପଣ କେବେ ପ୍ରକାର ଅପ୍ରଦାନ ଆଚଛା ଆଉ ଗୋଟେ କଥା ହେ ପଚାରିବି କହିଲେ ମାନେ ଆପଣ ଯେତେ ଦୁଇଥର ଯାଇଛନ୍ତି କେ ଏବେ ମାନେ ଯୋଉ ବଡ ଦାଣ୍ଡରେ ଶୋଇଛନ୍ତି ନା ଜଗା ଦୁଆରେ?
କେବେ କଣ ଯେତେ ଥର ଯାଉ ସେତେ ଥର ଆମେ ଯେତେବେଳେ ରୁମ୍ ନଉ ରୁମ୍ଟା ଖାଲି ନାକୁ ମାତ୍ର ନିଆଯାଏ ଠିକ୍ ଅଛି। ଆଉ ସେ ନୁ ରୁମ୍ ଫୁନୁ ସେଠି ଗୋଟେ ଅଛି ଗୋପୀନାଥ ଆଶ୍ରମ ଆମର ଦକ୍ଷିଣ ଦ୍ୱାରରୁ ଦେଢ଼ଶହରୁ ଦୁଇଶହ ମିଟର ହେବ।
ହୁଁ,
ସେଠିଆମେ ରହୁ ବେଗବସ୍ତାନି ପକେଇ ସାଲା ପରେ ରାତିକଟେ ଆମର ବଡ଼ ଦାଣ୍ଡରେ।
ହଁ
ପ୍ରତ୍ୟେକ ଥର ଯିବୁ ଆଗେ ରୁମ୍ରେ ଗାଧେଇବୁ ଠାକୁର ଦର୍ଶନ କରିବୁ ଠାକୁର ଦର୍ଶନ କରିସାରି ବେଳାଭୂମିକୁ ଯିବୁ ବେଳାଭୂମିରୁ ଗାଧେଇ ପାଧେଇ ଦୁଇ ପହର ସମୟରେ ଅବଢା ଖାଇମୁ ଅବଢ଼ା ଖାଇଲାବେଳେେ ମନ୍ଦିର
ଆମେ ଥରେ ଯାଇଥିଲୁ ପୁରୀ ମାନେ ସାଙ୍ଗ ପିଲା ଯାଇୁ ଚାରି ପାଞ୍ଚ ଜଣ ହେଲା କି ଉଁ ଆମେ ଯାଇ ପହଞ୍ଚିଲୁ ମାନେ ପୁରୀରେ ଷ୍ଟେସନରେ ପହଞ୍ଚିଲା ପରେ ସେ ଗୋଟେ ଅଲଗା ବାସ୍ନା ହବ। ନା ନାଇଁ ଠିକ ନ ଭୁଲ? ହାଲୋ। ଭାଇ,
ହଁ ହଁ ଶୁବୁଚି କୁହନ୍ତୁ।
ମୁଁ କହଲିି ପୁରୀ ଷ୍ଟେସନରେ ପହଞ୍ଚିଲା ପରେ କିଏ ପୁରୀ ଯୋଉ ବସ୍ ଷ୍ଟାଣ୍ଡ ରେ ପହଞ୍ଚିଲା ପରେ ସେଟା ଅଲଗା ବାସନା ହଏ ତୁଲସୀ ତୁଲସୀ ବାସନା ହୁଏ। ଠିକ ନା ନାଇ ତ ତ କଣ ହେଇଛି ଆମେ ପହଞ୍ଚିଲୁ ପହଞ୍ଚିଲା ପରେ ରୁମ ଗୋଟେ ନେଇଗଲୁ। ତ ରୁମ ରେ ସେଠି ବ୍ୟାଗ ପତର ସବୁ ଥୋଇ ଥୁଆଦେଲୁ ହେଲାକି। ଥୋଇ ଦେଇକି ହେଟୁ ଆମେ କହିଲୁ ଆଉ ଚାଲ ଯିବା। ମନ୍ଦିର ଦର୍ଶନ କରିଦେଇକି ଆସିବା। ତା ପରଦିନ ଥାଏ ସ୍ନାନ ପୂର୍ଣ୍ଣିମା।
ହୁଁ ହୁଁ।
ଆମେ କଣ ଗଲୁ ଗଲୁ ମାନେ ଧର ଗାଧୁଆବାାଧୁ କରି ଫ୍ରେେଶ ହେଇକି ସନ୍ଧ୍ୟାବେେଳେ ଗଲୁ ମନ୍ଦିର ଦର୍ଶନ କରି। ତ ବହୁତ କଷ୍ଟରେ ଯାଇ ଯାଇ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ ପହଞ୍ଚି ଗଲୁ କିନ୍ତୁ ଆଉ ଠାକୁରଙ୍କୁ ଦେଖିପାରିଲୁନୁ।
କାହିଁକି?
ପହଡ ପଡିଗଲା ଠାକୁର ଅଲଗା ବେଶ ହେବେ ନା। ରାତି ରାତି ପାହିଲେ ସ୍ନାନ ପୂର୍ଣ୍ଣିମା। ତ ଠାକୁର ବେଶ ହେବେ। ସେଥିପାଇଁ କି ସେ ବ୍ରାହ୍ମଣ ତୋ ଟାଇମ ହେଇଥିଲା ସାଢେ ଦଶଟା ସରି ସାଢେ ସାତଟା ନା ଆଠଟା ଟାଇମି ହେଇଥିଲା। ତିକେ ପହଡ ପକେ ସେ ପକେଇଦେଲେ ଆଉ ବହୁତ ସମୟ ଛିଡା ହେଇଇକି ଆସିଲୁ। ଆଉ ପହଡ଼ ଫିଟିଲାଣି ଆଠୁ ପଳେଇ ଆସିଲୁ। ଆସିଲା ପରେ ହେଟୁ ଆମେ ଗଲା କଣ କରିବା ଚାଲ ହୋଟେଲ ରୁ ଖାଇଦେଇକି ଆସିବା। ଖାଇଦକି ଆସିକି ରୁମ ରେ ଶୋଇବା ଖାଲି ସକାଳୁ ନହଲେ ସ୍ନାନ ମଣ୍ଡପରେ ଠାକୁରଙ୍କୁ ଦର୍ଶନ ଦବା ଆଉ। ଦେଖିବା ଆଉ ଏଇଆ ଭାବିକିମନରେ ଭା ବିକିହେଟୁ ଗଲୁ ସେଥିରୁ ଦୁ ତ ସାଙ୍ଗ ପିଲା କଣ କରିଲେ। କହିଲଲେ ନାଇଁ ନାଇଁ ଆଉ ଚାଲ ଯିବେ ସମୁଦ୍ର କୂଳା ଆଡେ ସାଡେ ଭଲ ମାନେ ଭଲ ଲାଗିବ ବିକମ। ରେଟ ହୋଟେଲ ଖାଇକି ସାଦୁ ଆସି ବା। ସେି କଣ କଲେ ତାଙ୍କର ଅଲଗା ଚକର ଥାଏ କଣ। ସେମାନେ ଡ୍ରିଙ୍କସ କରିବା ଚକର ଥାଏ ତାଙ୍କର। ବୁଝିଲିଲେ କି? ସିଏ କଣ କଲେ ସେି ଯୋଉ ତିନି ଜଣ ପିଲା ଆମେ ଦି ଜଣ ପାଞ୍ଚ ଜଣ ଆ ସାଙ୍ଗ ହେଇକଗଲୁ। ତ ପାଞ୍ଚ ଜଣ ଭିତରେ ଆମ ଦି ଜଣଙ୍କର ଡ କରିବାର ମୋଟିଭ ନାହିଁ। ତ ସିଏ ଯେତେବେ ଡ୍ରି କଲେ ଟାଇମ ଟା ସେଠି ୱଷ୍ଟ ହେଇଗଲା। ବୁଝିଲ ତ ଜୋରୁ ଯେଉ ରୁମ୍ଟା ନେଇଛନ୍ତି ତ ସିଏ କହିବ ଦଶ ତଭି ତେରାସିୀ ପହଞ୍ଚିବା ପାଇଁ। ତ ଆମେ ଏଇ ବାଟ ଯଦ ଟାଇମ ୱେଷ୍ଟ କରି ଆମେ ସାଢେ ଦଶଟା ବେଳେ ସୋଇଲା। ସରିଲା ଖାଇ ପିଇକି ଆସିଲା ବେଳକୁ ସାଢେ ଏଗାର।
ହୁ ହୁଁ।
ଆସିଲା ବେଳକୁ ସେ ରୁମ ସେ ତାଲା ପକେଇ ଦେଇକି ମାଲିକ ତାର ପଳେଇକି ଯାଇ ଶୋଇଲାଣି।
ଆଚ୍ଛା।
ଆମେ ଯେତେ ଡାକି ଡାକି ଡାକି ଡାକି ଜମା ଖୋଲିଲାନି ଜମା ନାଇଁ। ଆଉ କଣ କରିବୁ ବ୍ୟାଗ୍ ପତ୍ର ଗୁଡା ଅଛି ପଇସା ପତ୍ର ବ୍ୟାଗ ରେ ସବୁ ଅଛି କଣ କରିବୁ କଣ କରିବୁ ହେଠୁ ବାଧ୍ୟ ହେଇକି? ପେପର ସେଠୁ ଗୋଟେ ଦୋକାନରୁ ମାଜିିକି ଆଣି। କି ସେ ଦୋକାନ ଦୁାର ମୁହିଁରେ ବସିଲୁ। ଏ ଦୋକାନ ଦୁଆର ମୁଁହରେ ବସିଲୁ ଏଠୁ ପେଲିଶିଗଡି ଆସିଲା କ ଏଠି କାଇଁ ବଇଛ ଆମେ କଇଲୁ ଏମତି ଏମତି ରୁମ ଗଲେ ମାନେ ଯଦି ବସି ବାର ଇଚ୍ଛା ଯାଅ। ସେଇ ବଡ଼ଦାଣ୍ଡରେ ବସିବ ଏଠି କାଇଁ ବସିଛ ଦୋକାନ ଦୁଆର ମୁହଁରେ। ମୁ ସେ ତଡ଼ି ଦେଲେ। ସେଠୁ ଆମେ ଗଲୁ ବଡ ଦାଣ୍ଡରେ ଯାଇକି ବସିଲୁ ଭାଇ ସେଠି କି ସାନ ଶାନ୍ତି ବସୁ ବସୁ ନିଦ ପଳେଇ ଆସିଲା। ଶୋଇଲୁ ଆଉ ବଡଦାଣ୍ଡ ରେ ଆଉ। ଶୋଇଲୁ ଠିକ ରାତି ତିନିଟା ଖଣ୍ଡରେ ହେଇଛି ଯୋଉ ମାନେ ଖରକା ଖରିକି ଯୋଉ ମାନେ କରନ୍ତି ସ୍ଵିପର ଖରକା ଖରି କି ଯୋଉମାନେ କରନ୍ତି ସେମାନେ ଆସିଲେ ଆସିକି ଉଠେଇଲେ। ଯେ ଆଉ ଉଠନ୍ତୁ ଉଠନ୍ତୁ ଖରକା ହବ ଉଠନ୍ତୁ। ସେଠୁ ଆମେ ଉଠିଲୁ ଉଠିକି ହେଟୁ ପାଣି ରଖିଥିଲୁ। ହେଟୁ ପାଣି ପିଇକି ହେଟୁ ଅନେଇଲା ବେଳକୁ ମନ୍ଦିରକୁ। ପୁରା ମାନେ କହିବ ମାନେ ଏତେ ସୁନ୍ଦର ଲାଗିଲା। କହିବ ଏଇ ଯେଗା ଛାଡି ମୁଁ ଆଉ ଯିବିନି ଏଇଠି ରହିବି ଏଇଠି ଖାଇବି ଏଇଠି। ପିବି ଏଇଠି ଶୋଇବି ଏଇଠି ହିଁ ମୋ ଦେହ ତ୍ୟାଗ କରିବି। ମାନେ ଏଇ ଭଳିଆ ଲାଗିଲା ସେତ ବେଳ ଟାଇମ ରେ ଭାଇ। ମୁ ଭାବିଲି କି ସେ ଯେ ମାନେ ସେ ଯେଗା ଛାଡିକି ଆଉ। କସ୍ମିନ୍ ଘରକୁ ଫେରିବିନି। ମତେ ଏଇଭଳିଆ ଲା ମାନେ ଲାଗିଲା। ଯେ ମୁ ଉ ମାନ ସେ ଜାଗା ଛାଡ଼ି ବିନି ଆ। ଆଉ ତାପରେ ନିଜ ମନକୁ ବୁଝେଇଲି। ଯେ ଆମେ ଜଗା କତିକି ଗୋଟେ ଦିନର ଅତିଥି ହେଇକି ଆଇଛୁ। ସେମିତି ଆମେ ଯଦି ଆମ ପାଖରେ ତାକୁ ରଖିବା। ତ ସବୁବେଳେ ଦେଖିବା ସେ ଆମର ନିଜର ହବ। ଯଦି ଆମେ ତା ପାଖକୁ ଆସିବା। ତ ହେଟା ଆମେ କଣ ଆମେ ଧର ମୁଁ ଗୋଟେ ଜିଲ୍ଲାରୁ ଯାଇଛି ଆଉ ଗୋଟେ ଜିଲ୍ଲାକୁ। ଦେଖ ଗୋଟେ ମାନେ ଅତିଥି ହେଇକି ଯାଇଛି ନା ଆଉ। ଧର ଏଇ ନା ଆପଣ ମୋ କତି କି ଆସିବେ ତ କଣ ଅତିଥି ହେଇକି ଆସିବେ ନା ଆଉ। ଆଉ କଣ ମୋ ନିଜ ଲୋକ ହେଇପାରିବେ କି। ସେମତି ସେଟୁ ମନକୁ ବୁଝେଇଲି ହଇରେ ନାଟୁଆ। ନାଟୁଆ ଠାକୁର ତୋର ଏତେ ନାଟ ଲଗେଇଛୁ ନା। ଏମତି ମାନେ ଗୋଟା ମାନେ ମନ ଗୋଟା ଆସିଗଲା ମାନେ ଇଏ କାନ୍ଦିଲି ବସି। ସେଠି ସେଠୁ ସେ ଯୋଉ ଲୋକଟା ସେ ଯୋଉ। ଖରେବା ଲୋକ ଟା ଆସିକି ମତେ ଉଠେଇଲା କହିଲା ପୁଅ କାଇଁ କାନ୍ଦୁଛୁ ମୁ କଇଲି। ନାଇଁ ଏମତି ଅନ୍ଦ ଆଉ ଠାକୁରଙ୍କୁ ଟିକେ ଦେଖି ପାଇଲିନି। ସେଇଠୁ କଇଲା ତାଲେ ଆଉ ଅପେକ୍ଷା କର ସାତଟା ସାଢେ ସାତଟା। ଆକୁ ଠାକୁର ସ୍ନାନ ମଣ୍ଡପ କୁ ଆସିବେ। ଆଉ ତୁ ଯା ତୁ ନିତ୍ୟକର୍ମ ସବୁ ସାରିକି। ସାତଟାରୁ ଆଠଟା ଭିତରେ ତୁ ଆସିକି ଏଇଠି ପହଞ୍ଚିବୁ ଦେଖିବୁ ଠାକୁରଙ୍କୁ ଏଇଠି। ଦର୍ଶନ କରିବୁ ଆଉ। ହେଟୁ ସାଙ୍ଗେ ସାଙ୍ଗେ ଗଲୁ ରୁମ କୁ ରୁମ୍ ରୁମ୍ ଖୋଲିଥିଲା। ହାଡ଼ୁରୁ ଯାଇକି ଏ ଗାଧୁଆ ପାଧୁଆ କରି ଇଏ କରି ହାଡ଼ୁ। ଯାହା ଖିଆ ପିଇବା ଝାଡ଼ା ଫାଡା ଯାହା କରିବା କଥା ସବୁ ସାରିକି। ସେଠୁ ଆସିକି ପହଞ୍ଚିଗଲୁ ସ୍ନାନ ମ ବଡଦାଣ୍ଡ ମଣ୍ଡପରେ ଠାକୁର ଥିଲେ। ସେଠୁ ଦେଖିଲୁ ଦେଖିଲି ଆଉ ଜିଆ ଜି ନାଇକି ସେଠୁ ପୁଣୀ ମନ ହଉଥାଏ। ଭଲ ପ୍ରକାର ହେଲା ହେଠୁ ବୁିଲ ବୁଲି କରିକି ଆସିଲୁ ଆଉ। ଆପଣ ଏବେ ଆପଣ ଏବେ କଣ କରିବେ। ହାଲୋ। ନା ଆପଣ ଏବେ କଣ ମାନେ ଜବ୍ କୁ ଯିବେ ନା କଣ କିରିବେ?
ହଁ ହଁ ଜବ୍ କୁ ଯିବି ଆଉ।
ଆଉ ସନ୍ଧ୍ୟାବେଳେ ଫ୍ରି ହେବେ?
ହୁଁ ଜବ୍ କୁ ଯିବି ଆଉ।
ମୁଁ କଲ୍ କରୁଚି ଆପଣ ଥ୍ୟାଙ୍କୟୁ।